କଣ କରୁଛୁ କିରେ?
ଏଇ ବସିଛି। ଆଉ ତମେ?
ମୁଁ ଏଇ ଛାତ ଉପରକୁ ଆଇଛି ଏଇନା ଗରମ ହଉଛି ଯେ ବର୍ଷା ତ ଦେଖୁଛୁ ଟିକେ ଟିକେ ହଉଛି।
ହୁଁ ଏବେ ଖରା ଟା ବହେ ହଉଚି ନା ଦି ତିନି ଦିନ ହେଲାଣି।
ହୁଁ।
ପୁରା ଟାଣ ଖରା।
କଣ?
ଆଉ ଖାଇସାଇଲଣି?
ହଁ ଖାଇସାଇଲିଣି ଆଉ।
ଉଁ ହୁଁ।
ଆଉ ଯୋଉ କଣ ଆଉ ରଜକୁ କଣ କୁଆଡେ କଣ ବୁଲିଲ କିରେ?
ରଜକୁ ଏ ଆଳୁତୁମା ଯିବାର ଥିଲା ଇଏ ଯେ। ହେଲେ ଯାଇ ହେଲାନି ଆଉ କିଏ ହେରା ଯାଇକି ବେକାର ଇଏ।
ବେକାରେ ତୋ ଶଇ ଭଲ ଶଇ ସବୁ ତୋ ଶଇରେ।
ହୁଁ।
ତୁ ବୁଲିବୁ ନା ଏଞ୍ଜୋୟ କରିବୁ ନା ଆଉ ହୁଁ।
ତାଙ୍କ ସହିତ ବୁଲୁଥିଲି ଆମେ ତ ରଜ ବେଳେ। କୁସୁମ କୁସୁମ କୁ କୁସୁମ ଖାଇକି ଯାଉଥିଲା।
ଅହ ତୁ ଯାଉଥିଲୁ କି?
ତମ ସାହିରେ ତ ପୁରା ବାଗରେ ରଜ ଟା କରୁଥିଲା ଆଉ।
ହୁଁ ବାଗରେ ହଉଥିଲା ଆଉ।
ଏ କଣ ମାନେ। କଣ କଣ ହଉଥିଲା ମାନେ କମ୍ପିଡିସନ ନା ନାଚ ଗୀତ?
କଣ କମ୍ପିଡିସନ?
ଯୋଉ ରଜରେ ଆଉଥିଲା।
ନାହିଁ ତ ହଁ ମାନେ ଖେଳ ଫେଳ କରୁଥିଲେ ଖେଳ ଏ ହେଇ ପ୍ରାଇସ୍ ଟା ଜାଣିଚୁ କଣ?
କଣ?
ପ୍ରାଇଜ ହେଲା ବୋତଲ, ଛତା। ଫ୍ୟାନେ ଉଁ। ଏତିକି ତ ଆଉ ଏତିକି ତ ଖେଳ ଏତିକିରେ ଆଉ।
ଯଦି ଆକ୍ଟର ଫାକ୍ଟର କୁ ଡାକିଥାନ୍ତ ଗୋଟେ କଣ ଇଏ ହେଇଥାନ୍ତା।
ହୁଁ ଏଇଠି କଥାଟେ କହିଲୁ ତୁ।
ହୁଁ ଏ କିଏ ପର୍ସନାଲ କରିଥିଲା ନା ସାଇ ଲୁକ?
ପର୍ସନାଲେ।
ବୋପା, ମା ପଇସା।
ପଇସା ଅଛି ନା ଆଉ। ଡାକିଥିଲେ ବି ନାଚୁଥିଲେ ଗୁରେ ଆସିକି। ହୁଁ। ଆଉ କଣ କହୁଛୁ? ଯୋଉ ମ।
ଆଉ।
ଯଉ କଣ ଗୋଟେ କହୁଥିଲି ମନେ ପଡୁନି। ୟା ପରେ ଆଉ କଲ୍ କରିବୁ ନା କଣ?
ହୁଁ। ସମୟ ଅଛି କି?
କଣ?
କହିଲି ସମୟ ଅଛି ଏହାପରେ ଆହୁରି
ସମୟ ତ ନାହିଁ। ଦେଖିଆ ଆଉ ମର ଆଉ ଗୋଟେ ଅଛି ଯେ ମତେ କାଟିଲାଣି ବାଳ। ଆଉ ଚାଲି ବହେ ଚାଲିବି। ମୁଁ ଆଜି ଆଉ କଉଠି ଗୋଟେ କରିଦେବି ନହେଲେ କାଲି ସକାଳେ କରିବୁ କଥା ହବା ଆଉ।
ହୁଁ, ତୁ କାଲି କେତେଟା ବେଳେ ଫ୍ରି?
କାଲି ମୁଁ ସକାଳ ନଅଟା ନଅଟାରୁ ନଅଟାରୁ।
ହଉ କାଲି ତ ରବିବାରେ ଅଛି ଏରେ ହଉ କାଲି ରବିବାରେ ଅଛି।
ନଅଟାରେ କରିବୁ ଆଉ।
ହଉ।
ଏଇଟା ସାରେ ସରିଯାଉ ଖାଲି ଆଉ।
ହୁଁ। ଜଣାଙ୍କ କତିକି କେତେଟା ପାଞ୍ଚଟା କଲ?
କଣ?
କହିଲି ଜଣଙ୍କ କତିକି କେତେ ପାଞ୍ଚଟା କଲେ ହବ?
ହଁ। ପାଞ୍ଚଟା ଛ।
ମୁଁ ସମ ଛଅଟା ଇ
ହୁଁ ଛଅଟା ବି ହବ।
ଛଅଟା ତମେ କାହା ସହିତ କଥା ହେଇଥିଲ କେମିତିକା ପ୍ରାଣି ଟା ସିଏ?
ମୁଁ ମୁଁ ଯୋଉ ବୁଟା ପ୍ରାଣୀ ସହ ଆଠ ଥର କଥା ହେଇଛି ହୁଁ।
ହୁଁ।
ହଁ।
ହୁଁ ହୁଁ ମୁଁ ମୋ ନାନୀ ସହିତ ତ ମୁଁ ମୂଳରୁ ଥରେ ବି କଥା ହେଇନି?
କଥା ହବୁ ନା ଆଉ ପଇସା କେମିତି ପାଇବୁ।
ଉଁ ତାକୁ କହିଲେ ତ ସିଏ?
ଶୁଣିବେ ଏଇ ବିଷୟରେ କିଛି କଥାହଅନି ଏଇ ଏଇ ବିଷୟରେ କିଛି କଥା ହନି।
ହଁ।
ଏଇ କଲ୍ ରା ରେକର୍ଡ ହଉଛି ନା ସେଥିପାଇଁ?
ଓହୋ।
ଆଉ ଆଉ କଣ?
ଆଉ। ଯାଇଥିଲେ ସବୁ ମୋ ନାନୀ ହରିକା ବୁଲି
ଯାଇଥିଲ? ହଁ ହଁ ଯାଇଥିଲୁ ଯାଇଥିଲୁ। ଆରେ ବାଇପାସେ ଶୁଣୁ ଶୁଣୁ ଗୋଟେ କଥା ବାଇପାସେ ଗଲୁ ତାପରେ ହେଠେ ଟେ ଟ୍ରେଡିଙ୍ଗ କଲୁ ଆଠଶ ଟଙ୍କା ଲସରେ ପଇଲୁ।
ହୁଁ।
ଫୁଣି ଘାଟା ଖାଇକି ବି ଆହୁରି ଚାଲା। ଘାଟାରେ ପଡିକି ଆହୁରି ବି ଚାଲା।
ହୁଁ।
ଶୁଭୁଛି ନା ନାଇଁ ହୁଁ।
ହଁ।
ଘାଟରେ ପଇଲୁ ତଥାପି ଆହୁରି ଚାଲା ଲଗେଇଲୁ ଲଗେଇଲୁ ବହେ ଲଗେଇଲୁ
ଯୋଉ ଦିଟା ପ୍ରାଣୀ ତ ଲଗାନ୍ତି ତାଙ୍କ ମନ ଶାନ୍ତି ହୁଏନି। କଇଲି ଯଉ ଦିଟା ପ୍ରାଣୀ ଲଗାନ୍ତି ତାଙ୍କ ମନ ଶାନ୍ତି ହୁଏନି ଯେତେ ଇଏ ହେଲା ବୋଲି ନା?
ହଁ ପା ପ୍ରଫିଟ କରାଇଦେଲେ ପୁଣି ରେ ପୁଅ ଆଠଶ ଟଙ୍କା ଲସ୍ କରିକି।
ଅଛି ସାହସ ପିଲାଙ୍କର।
ତାପରେ କଣ ଯୋଉ ତମେ ବସିକି କଣ କରୁଥିଲ ହେଠେଇ।
କୋଉଠି?
ଯୋଉ ତମ କୋଠ ଘରେ
ମୁଁ ତ କୋଠ ଘରେ ଆଜି ବଇନି ଜମା ଯାଇନି ସିଆଡେ।
ଆଉ ତମ ସେ ଟେଡିଙ୍ଗ ନୁ
କି ଟ୍ରେଡିଙ୍ଗ। ହଁ ହଁ ଲଗଉଥିଲେ ଏମାନେ ମୁଁ ଓଲା ସହିତ କଥା ହଉଥିଲି।
ଓହୋ। ଉଁ।
କଇଲେ ଆଉ କଣ କୁହ? କହିଲ କଣ ଗୋଟେ ତମେ କୁହ ତମେ ବଢିଆ ଗଛ ଚଢ।
ହଁ ଯୋଉ ଆଉ ଚାଷ ଟା କୁଆଡେ ଗଲା କେତେ ବାଟ ଗଲା?
ଚାଷଟା।
ହୁଁ।
ଚାଷଟା ଆଉଥରେ ଫୁଲ କଁଳିଲାନି ପୁରା ଯେମିତି ଆଗରୁ ନୂଆ ନୂଆ ହେଇଥିଲା ସେମିତି।
ହଁ।
ଆଉ ପୁଣି ବାଇଗଣ ଫଳିବ ସେଇ ଭଳିଆ।
ଓ ଦେଖିବା ଆଉ ପୁଣି ମାରିବା ଔଷଧ।
କଣ କରିବା ଘାଟା ହେଇଗଲା ନା।
ଘାଟା ମାନେ ପ୍ରବଳ ଘାଟା ଆଉ।
ଯୋଉ ଚାରି ହଜାର ଲାଗେ଼ଇ ଥିବେ ଚାରିଶହ ଟଙ୍କା ବାହାରୁନି।
ତିନିଶ ଟଙ୍କା।
ହି ହେ ତିନିଶ ଟଙ୍କା।
ଆଁ।
ଯଦି ଗଛର ଆମେ ଖାଲି ବଞ୍ଚେଇଥାନ୍ତେ ଗ ପ୍ରବଳ ବାଇଗଣ ବାହାରିଥାନ୍ତେ ସେ କୁକୁରା ହଉ ପଛେ ପ୍ରବଳ ବାହାରିଥାନ୍ତା।
ହଁ ପା।
ଏ ଏବେ ପର୍ଯ୍ୟନ୍ତ ଗଛ ବଞ୍ଚିକି ଫୁଲ ହେଇଗଲାଣି ଆଉ।
ବଞ୍ଚୁ ଆଗକୁ ପୁଣି ହବ।
ହୁଁ।
ହବ ହବ ଛାନିିଆ ହେଲେ କିଛି ଲାଭ ନାଇ।
ହୁଁ। ଯୋଉ ଡେଙ୍ଗା ପ୍ରାଣୀ ଟା କଣ କହୁଥିଲା କମ୍ପ୍ୟୁଟର କିଣିବା ପାଇଁ।
ଆଁ।
ଡେଙ୍ଗା ପ୍ରାଣୀ ଟା କଣ କହୁଥିଲା କମ୍ପୁଟର କିଣିବା ପାଇଁ କଣ କଥା ହେଇଥିଲ କି ସେ ବିଷୟରେ।
ହଁ କମ୍ପ୍ୟୁଟର କିଣା ହବ ନା ଯୁଡେ କିଣା ହବ।
କଣ କେମତି ପ୍ଲାନିଂ ହେଇଛି ଏଇ ତିନି ଦିନରେ। ଆ ପଇସାର
ପଇସାରା ହେରା ଭଗବାନ ଦେବେନି ଆମେ କଣ କରିବା।
ଓହୋ ମେନ୍ ପିଲା ଯାହା ଭାବିଛି ଆଉ।
ହୁଁ। ପଇସା ଚିନ୍ତା କରନି ପଇସା ଚିନ୍ତା କରନି ମୁଁ ଅଛି।
ହୁଁ।
ହୁଁ।
ଏମିତି କହିଲା ଯେ
ହଁ କହିଲା ମୋ ପାଖେ ପଇସା ଅଛି ମୁଁ ମୋର କରିଆ ଲୋକ କରିବି ତମେ ଖାଲି ବସ।
ଓ ହୋ ଖାଲି ସାଥଦେବା କଥା ତା ସହିତ।
ଏତିକି ଭାବୁଛି ଆମ ବିଷୟରେ ଏତିକି ବଡ କଥା।
ଉଁ, ତାହାରି ଯୋଗୁ କହଲା ଭଳିଆ ଆମେ ଫିଫ୍ଟି ପରସେଣ୍ଟ ଉଠିବା ଉପରକୁ।
ହଁ, ବା। ଆଉ ତ ନିଜ ସ୍ୱାର୍ଥ ନିଜେ ସବୁ ଦେଖନ୍ତି ନା ଯିଏ ହଉ।
ସେ ଗୋଟିଏ ପିଲା ହଁ, ହଁ।
ତୁ ଏ ତ କଥା କହୁଛି। ତୁୁ ଯୋଉ ମାଡରେ ପଛଘୁଞ୍ଚା ଦେଇଦେଲୁ ସେଇ ଦିନ ଠୁ
କି କୋଉଠା ହା, ହା।
କେଜାଣି ହେଠି ଯୋଉ ଯାତ୍ରା ପଡିଆ ଠେ।
ସେଇଦିନଠୁ ମୁଁ ଆଉ। ଏ ଯୋଉ ମୂଷା ଯୋଉ ପ୍ରାଣୀ ତା ମୁଁ କଥା ହଉନି ତା ତା ସହିତ
କଣ ପାଇ।
ତମ ନାଗରେ ଦେଇଥିଲେ ବୋଲି।
ହୁଁ ଉ ମିଛୁଆ।
ଓଃ, ସତରେ ମୁଁ ଏ
ହଉ ତାକୁ ମୋ ପାଖକୁ, ମୋ ପାଖକୁ, ଆଣିବୁ ତାକୁ ମୋ ପାଖକୁ ଆଣିବୁ। ହୁଁ, ନାଇଁ ବାଡିଆ ପିଟା ନୁହେଁ ବାଡେଇଲେ ତ ହେଇଟା ମେଁ କରିବ। ତାକୁ କହିବୁ ଅ ଅ ଯୋଉ ତୁ କଥା ହଉଛିୁ ନାହିଁ ମୁଁ ଶୁଣିବି ତ ତା ପାର୍ଟିରୁ ଆଉ
ହୁଁ, ଦେଖା ତ ବୋହେ ବୋହେ ଦିନ ହେଲାଣି।
ଏ ତୋ ସ୍ତ୍ରୀ ସିଏ କି?
ଆଁ?
ଦେଖା ତୋ ସ୍ତ୍ରୀ କି ତାକୁ ଦେଖା କରିବୁ?
ନା ଯେ ଯିମିତି ମାନେ ଆଗରୁ ବୁଲୁ ତୁ କ ଦେଖା ହେଲେ ବେଳେ ବେଳେ ସେମତି କଥା ହଉନି।
ହଁ, ହଁ ହଁ ଗାଡି ଯାହାର ତା ପଛରେ ସବୁ ତ କିନ୍ତି ତ ପଛରେ ସବୁ। ନାଇଁ ଶୁଣୁ ତୋ ପଛରେ ଯେମିତି ନୁହେଁ କିରେ।
ହୁଁ।
ଆଡଭାଣ୍ଟଚ୍ ଗୋଟେ ମିଳିବ ନା ନାହିଁ ଗାଡି ରେ।
ଆଁ?
ମାନେ ଗୋଟେ ଇଏ ମିଳିବ ନା ନାଇ।
ହଁମ ଗୁଟେ ମାନେ ଗୋଟେ ଆଗ୍ରହ।
ହଁ, ଗାଡି ରଖିଛି ବୁଲିବା ଆଉ ତେଲ ପକେଇକି ଆଉ।
ହଁ।
ଏମିତି କିଛି କଥା ଆଉ।
ଏଇ ଯୋଉ ଆର୍ ୱାନ ଫାଇପି ଟା ଡି ସି ଫିୟର ଟା ଯୋଉ ଭଳିଆ ଶାଉଁଣ୍ଡୁ ହଉଛି।
ବାଗ ଉନା ହନ୍ତି ହେଇଟା।
କୁ ଏତେ ଦଶ ହଜାର ଖଣ୍ଡ ଲାଗିବ ବାଗେଇ ନାହାନ୍ତି ଆଉ ତମର ଯୋଉ ପ୍ରାଣୀଟା ତାର କଣ ହେଲାଣି ହଁ ଦଶ ହଜାରେ।
ପ୍ରାଣୀ ପ୍ରାଣୀ ତ ପ୍ରାଣ ଯିବା ଉପରେ ତାଙ୍କର ଆଉ।
ଓହୋ ସମୟ ତ ହେଇଗଲା ନହେଲେ କଥା ହବାର ଏଇନେ ବାହାରୁଛି ଆହୁରି।
ହଁ କାଟିିଦେ କାଲି କଥା ହବା ଆଉ।
ହଉ।